ହ୍ୟାଲୋ।
ହଁ ହ୍ୟାଲୋ। କେମିତି ଅଛ?
ହଁ ଭଲ ଅଛି ଆପଣ?
ହଁ ମୁଁ ତ ଭଲ ଅଛି ଆରେ ମୁଁ ଶୁଣିଥିଲି ତମେ କଣ ଏବେ ମଝିରେ ଫିଲ୍ଦ ୱାର୍କ ଯାଇଥିଲ?
ହଁ ଯାଇଥିଲି ଏଇ ଏବେ ମାସେ ଦି ମାସ ତଳେ।
ଆଚ୍ଛା ଆଚ୍ଛା ମୁଁ ସେ ଶୁଣିଥିଲି ଯେ ମାନେ ମତେ ଆକ୍ଚୁଆଲି ଶୁଣିବାକୁ ଭାରି ଭଲ ଲାଗେ ମୁଁ ତ କେବେ ଯାଇନି କାହିଁକି ନା ସେଇଭଳିଆ ସବଜେକ୍ଟ ତ ମୁଁ ପଢ଼ିନି ଯେ ଆମର ଫିଲ୍ଡୱାର୍କ ଯିବା ଦରକାର ପଡ଼ିବ ଆମର ସବୁ ହଉଛି କଣ କହିଲ ମାନେ ଲାବରେ ସବୁ ପ୍ରାକ୍ଟିକାଲ।
ଆଛା ଆମର ଆପଣଙ୍କ ର ଲ୍ୟାବ ଟା ଯୋଉଟା ଗୋଟେ ରୁମ ରେ ଥାଏ ଆମର ସେଇ ଲ୍ୟାବ ଟା ହଉଛି ଆମର ଗୋଟେ ଫିଲ୍ଡ ମାନେ ଗୋଟେ ଗାଁ କି ଗୋଟେ କମ୍ୟୁନିଟି।
ହଁ ସେହିପରା ମୁଁ ସେଇ ଜିନିଷ ହିଁ ଶୁଣିଥିଲି ତ ମାନେ ମୋତେ ଇଣ୍ଟରେଷ୍ଟ ବହୁତ ହେଲେ କଣ କରିବା ଆମ ସବଜେକ୍ଟର ତ ସେଇଟା ନାହିଁ ଫିଲ୍ଡକୁ ଯିବାଟା ନାହିଁ ଆ ଆମର ହଉଛି ତମେ ଲ୍ୟାବ ଭିତରେ ଏକ୍ସପେରିମେଣ୍ଟ କର।
କି ମୁଁ ବହୁତ ସୌଭାଗ୍ୟବାନ ଯେ ମୁଁ ସେଇ ସବଜେକ୍ଟ ନେଇପାରିଛି ଯୋଉଥିରେ କି ମତେ ଏତେ ସୁନ୍ଦର ଲୋକ ଲୋକମାନଙ୍କ ସହିତ ମିଶିବାକୁ ମିଳିଲା ମାନେ ବିଶ୍ଵାସ କରନ୍ତୁ ମାନେ ମୁଁ ମୋ ଅନୁଭବ କହିଲେ ବୋଧେ ସରିବନି। ଏତେ ସୁନ୍ଦର ଲାଗିଲା ଯେ ଆମେ ଆଜିକାଲି ମଣିଷ ମାନେ ଆଉ ଆମ ସମାଜ ବି ଦେଖନ୍ତୁ ଆମେ ସହର ବଜାରରେ ରହୁଛନ୍ତି।
ହୁଁ।
ଦିନ ଆପଣ ଦେଖନ୍ତୁ ଯେତେ ଯେତିକି ବି ଅପରାଧ ହଉଛି ଯେତିକି ବି ଆପଣ ଶୁଣିବେ ଦୁଷ୍କର୍ମ ହଉଛି ମାନେ ବିଭିନ୍ନ ଅପରାଧ ସବୁ ଆମର ଏ ବଜାରରେ ହିଁ ଘଟେ ମାନେ ସହରେ ସହରରେ ହିଁ ଘଟେ।
ହୁଁ।
ଦେଖିବେ କୌଣସି ଗାଁ ଜନବସତି ମାନେ ଗ୍ରାମାଞ୍ଚଳରେ ଏଇ ସବୁ ଘଟେନି।
ଆଉ ତାଙ୍କରପା ତାଙ୍କର କଣ କହିଲେ ଦେଖ ଆମର ଏଠି ମାନେ ମୁଁ ଯେତିକି ଦେଖିଛି ଆମର ଏଇଠି ଗୋଟେ ଗୋଟେ ଝିଅଟାକୁ ଯଦି କିଏ କମେଣ୍ଟ ପାସ ବି କଲା ତ ସେଇଟା ପାଞ୍ଚଟା ଥିବେ ଦାନ୍ତ ଦେଖାଇବେ ସେ ଆସି କିଛି ମାନେ ସେଇଠି ପ୍ରତିରୋଧ କରିବେନି ଯେ କାହିଁକି ଏମିତି କହିଲୁ କି କଣ ମାନେ ଏଭଳିଆ କିନ୍ତୁ ଗାଁ ଗହଳିରେ ମୁଁ ମାନେ ଯେତିକି ଶୁଣିଛି ଯଦି କାହାକୁ କିଛି ବି ଟିକେ କଣ ଆଞ୍ଚ ବି ଆସିଗଲା ନା ତାହେଲେ ତାଙ୍କ ମାନେ ତାଙ୍କର ପୁରା ବଂଶ ଉଠି ଆସିବେ।
ସେ ବଂଶ ନାଇଁ ପୁରା ଗାଁ ଉଠି ଆସିବେ।
ତାଙ୍କର ଗୋଟେ ଅଛି ସେ ଯେଉ ଉ
ଆଜ୍ଞା ତାଙ୍କର ଭାଇଚାରା ଟା ଏତେ ମଜବୁତ ଆଉ ଏତେ ସୁଦୃଢ ଯେ ତାପରେ ବି ସେମାନଙ୍କର ଆଖିରେ ଏମିତି କୌଣସି ଖରାପ ଚିନ୍ତାଧାରା ନଥାଏ ତାଙ୍କ ମୁଣ୍ଡ ଆପଣ ବିଶ୍ୱାସ କରିବେନି ଆମେ ଯେତେବେଳେ ବି ଯାଇକି ରହିଥିଲୁ ମାନେ ଆମେ ଦ ସେଥିରୁ ବାର ଦିନ ପୁରା ରହି ଯୋଉ ଭାବନ୍ତୁ ଆମେ ହଉଛୁ ଅଜଣା ସେମାନେ ବି ଆମ ପାଇଁ ବହୁତ ଅଜଣା ଆମେ ତାଙ୍କୁ। କେବେ ବି ଚିହ୍ନି ନୁ ପୁଣି ଅଜଣା ଜାଗାରେ ଯାଇକି ରହିଛୁ ଆମେ ଦଶ ବାର ଦିନ ଯାଏଁ ରହିବୁ। ସେମାନେ ହୁଏତ ଚେଷ୍ଟା କରିପାରିଥାନ୍ତେ ଆମର କିଛି କ୍ଷତି କରିବା ପାଇଁ। ହଁ ଏମାନେ ବାହାରୁ କଣ ପାଇଁ ଆସିଛନ୍ତି କଣ କରିବେ ଏ ସେ କିଛି ବି କରିପାରିଥାନ୍ତେ ଯେହେତୁ ଆମ ପାଖରେ ବା ପା ମା ନଥିଲେ। ଆମେ ଯେହେତୁ ମାନେ ଯାଇଥିଲୁ କଲେଜ ତରଫରୁ କେବଳ ସାର୍ ମାନେ ଥିଲେ ଆମ ସହିତ। ଆଉ ପିଲାମାନେ ଆମେ ଯେ
ହେଲେ ହେଲେ ତମେ ଯେତେବେଳେ ଗଲ ତ ମାନେ ମୁଁ ଯେତିକି ଶୁଣି। ହେଇଛି ଯେ ଏମିତିକ ସେ ଯୋଉ ମାନେ ତମେ ତ କହୁଛ ନା କୋଉ ଗୋଟେ କମ୍ୟୁନିଟି ସହିତ ତୁମର ରହେ। ଫିଲ୍ଡୱାର୍କ ବୋଲି। ତ ସେମାନେ ସେମାନେ ତୁମକୁ ମାନେ କିଛି ଏମିତି ମାନେ ଅ ଅପୋଜ କଲେନି। ଯେ ନାଇଁ ତମେ ଆମ ଗାଁକୁ କାହିଁକି ଆସିଛ କି କଣ ମାନେ ମୁଁ ଯେତିକ କେମିତି ଶୁଣିଛି ଯେ। ଗୋଟେ ପଟ୍ ମାନେ ପର୍ଟିକୁଲାର ଗୋଟେ କମ୍ୟୁନିଟି ସେମାନେ କଣ କରନ୍ତି ଅନ୍ୟ ଲୋକଙ୍କୁ ଟିକେ। ଆଲାଉ କରନ୍ତିନି ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ହେଲା କି କଣ ସେମାନେ ଏତେ ପ୍ରଶୟ ଦିଅ ନ୍ତିନି ମାନେ ତାଙ୍କର ନି ନିଜର ଜିନିଷଟା ସେମାନେ ତାଙ୍କ ନିଜ ଭିତରେ ହିଁ ସୀମିତ ରଖିବା ପାଇଁ ଚେଷ୍ଟା କରନ୍ତି।
ଆଜ୍ଞା ନିହାତି ମୁଁ ଆପଣଙ୍କ କଥାରେ ସହ ମତ ହେବା କାହିଁକି ନା। ଏଇ ସବୁ କଥା ଗୁଡାକ ଏ ଚିନ୍ତାଧାରା କେବଳ ଆମର ଏଇ ଯୋଉ। ସମାଜରେ ରହୁଥିବା କହିବାକୁ ଗଲେ ମୁଁ ତ ଏଇ ସହରୀ ସମାଜକୁ ମୁଁ ସତରେ। ମୁଁ ନିନ୍ଦିବା ପାଇଁ ମୁଁ ବହୁତ ମାନେ ଏ ଚେଷ୍ଟା କରିବି। କାହିଁକି ନା ଆମେ ଯେତିକି ଶିକ୍ଷିତ ହଉଛନ୍ତି ସେତିକି ଅଶିକ୍ଷିତ ତାର ମାନେ ପରିଚୟ ମଧ୍ୟ ଦଉଛନ୍ତି।
ହଁ ହଁ ନିଶ୍ଚିତ।
ଯାଇଥିଲ ଯେହେତୁ ଆମେ ପାଠ ପଢିବା ପାଇଁ ଯାଇଥିଲୁ ଆମର ଯେହେତୁ ଗୋଟେ ଟପିକ ରେ ଥିଲା। ବିଶ୍ଵାସ କରନ୍ତୁ ଯଦି କି ପାଠ ପଢିବା ଲୋକ ସେଇଠି ମାନେ ଥାଆନ୍ତେ ହୁଏତ ସେମାନେ ହିଁ। ଆ ବିରୋଧ କରୁଥାନ୍ତେ ତମେ ମାନେ ତ ପାଠ ପଢିବ ଆମ ଗାଁ କୁ କଣ ପାଇଁ ଆସିଛ ଆମେ। କଣ ପାଇଁ ତମ ମାନଙ୍କୁ କିଛି ତଥ୍ୟ ଦବୁ ତ ଏଇଭଳିଆ ସେମାନେ ବିରୋଧ। କରିଥାନ୍ତେ କିନ୍ତୁ ବିଶ୍ଵାସ କରନ୍ତୁ ଗାଁର ଲୋକ୍ ଲୋକ ମାନେ ଏତେ ଭଲ ଏତେ ଭଲ ମତେ ତ ଜମା ଆସି ବାକୁ ଇଛା ସେମାନେ ସେମାନଙ୍କ ଭିତରେ ଏତେ ଭଲ ପାଇବା ଆମେ ତାଙ୍କୁ କେବେ ଦେଖିନୁ ଚିହ୍ନନୁ। ନିଜ ମା ଭଉଣୀକୁ ଭଳି ଏତେ ଭଲ ପାଇବା ସ୍ନେହ ଦିଅନ୍ତି ମାନେ ଆମେ ଯାଇଥିବୁ ସ ସଖାଳୁ ଉଠିଲା ମାନେ ଯେହେତୁ ଖରା ବି ବଢ଼ିଯାଏ। ତ ସାତଟା ବେଳେ ଆମେ ଭିତରେ ସେ ଭିତରେ ଗାଁ କୁ ଗାଁ ଭିତରୁ ପସିଯାଇଥିବୁ। ତ ସେତେବେଳେ ଗାଁରେ ଆମେ ଯିବୁ ଲୋକ ମାନଙ୍କ ସହ କଥାବାର୍ତ୍ତା ହବୁ। ସେମାନେ ସେତେବେଳେ କିଏ ଗାଁ ଜଙ୍ଗଲ କୁ ଯାଇଥାଉ। କି କିଛି କାମ କରିଥାଉ କି ସେମାନେ ଯାହା ବିି ଥାଉ। ମାନେ ମୁଢି ଚୁଡା ବି ସେମାନେ ଯାହାବି ଖାଆନ୍ତି ଆମକୁ ସେମାନେ ଦେଇଥାନ୍ତି। ଆମେ ଖାଇବା ନ ଖାଇବା ସେଟା ଆମ ଉପରେ ଚିନ୍ତା କରିବୁ କି ଆମ ଉପରେ ହିଁ ନିର୍ଭର କରେ।
ମାନେ ମତେ ଲାଗୁଛି ତାଙ୍କୁ ବୋଧେ ଏଇଟା ଲାଗୁଥିବ ଯେ ଏମାନେ ଗୋଟେ ଅଲଗା ଜାଗାରୁ ଆସିଛନ୍ତି। ଆଉ ତ ମାନେ ତାଙ୍କ ପାଖରେ ଖାଇବା ଥିବ ନଥିବ ସେମାନେ ବି ସେଇଆ ଭାବିକି। ବୋଧେ ମାନେ ଯା ହ ଉ ମାନେ ସେତିକି ସେତିକି। କି ଭାବନା ଆସୁଛି। କିନ୍ତୁ ଆମ ସହରରେ ସେ ସବୁ ନାହିଁ ଯେ ଜଣେ ଜଣେ ଯଦି ମାନେ ଦେ ଦେଖନ୍ତୁ ଗୋଟେ ଜଣେ ଯଦି ଗରିବ ଲୋକ ଆସିକି ଖାଇବା ବି ମାଗୁଛି ତାହେଲେ ଲୋକେ କଣ କହୁଛନ୍ତି କହିଲ। ହେ ଏଇଟା ଗୋଟେ ଠକଡା ଇଏ ଗୋଟେ ଆକୁ କଣ ଖଇବାକୁ କଣ ପ ଇଶା ଦେବ ଆଉ ଆକୁ ଏମିତି ଦେଲେ ମଦ ପିଇବ ମାନେ ଏମତି କହିକିନା ମାନେ ଜମା ବୋଧେ ମତେ ଲାଗେ ଲୋକଙ୍କୁ ତାର ଦାରିଦ୍ର୍ୟତା ବୋଧେ ଦେଖାଯାଏନି ନା କଣ ତାକୁ ତା ଘର ଗେଟ୍ ବାହାରୁ ହିଁ ତାକୁ ତଡି ଦିଅନ୍ତି
ସେ ନିହାତି ମାନେ ମୁଁ ଆପଣଙ୍କ ସହିତ ଗୋଟେ ଛୋଟିଆ ମୋର ଅନୁଭୂତି ରହିଛି ନିଜସ୍ୱ ଅନୁଭୂତି ମୁଁ କାହାକୁ ଏଯାଏ କହି ନାହିଁ ମାନେ ଯୋଉମାନେ ବି ଶୁଣିଛନ୍ତି ବହୁତ ଆଶ୍ଚର୍ଯ୍ୟଚକିତ ହେଇଛନ୍ତି ମାନେ ଆଜି କାଲି ଆପଣ ସହରୀ ବଜାରରେ ଦେଖନ୍ତୁ ଦୁଷ୍କର୍ମ ଟା ମାନେ ଗୋଟେ ଛୋଟ ସାଧାରଣ କଥା ହେଇଗଲାଣି ଯୋଉଠି ଶୁଣିବେ ଏଇଟା ସେଇଟା ସେଇଟା ଏଇଟା ଏଇ ସବୁ ଖବର ଶୁଣିବାକୁ ମିଳୁଛି କିନ୍ତ ଏମିତି ହେଇଥିଲା ଯେହେତୁ ଆମର ଗାଁ ଗୁଡିକ ଆମେ ଯୋଉଠି ରହୁଥିଲୁ କ୍ୟାମ୍ପ କରିକି ସେଇଠୁ ଗାଁ ଗୁଡିକ ଚାରି ପାଞ୍ଚ କିଲୋମିଟର ଆଠ କିଲୋମିଟର ଲେଖା ଦୂର ତ ଆମକୁ ଗଲା ବେଳେ ମାନେ ଆମକୁ ସେଇଠି ମେନ ରୋଡ ତ ପଡିବନି ପିଚୁ ରୋଡ ବି ପଡିବନି କେବଳ ଆମେ ଜଙ୍ଗଲ ରାସ୍ତା ଦେଖିକି ହିଁ ଯାଉ ମାନେ ଭାବନ୍ତୁ ତ ମତେ ସେହେତୁ ଟିକେ ସବୁ ଜିନିଷ ସାରିକି ଯିବାର ଥିଲା ପିଲାଙ୍କୁ ଏଇଟା ସେଇଟା ବତେଇବାର ଥିଲା। କିଛି ପିଲାଙ୍କୁ ଆମକୁ ରଖି ଯିବାର ଥିଲା ରୋଷେଇବାସ ପାଇଁ ତ ସେମାନେ ଯେହେତୁ ଥିଲେ ମୁଁ ସେମାନଙ୍କୁ କୁହାକୁହି କରେଇ ଗଲା ବେଳକୁ ଆମର ପିଲା ସମସ୍ତେ ପଳେଇ ସାରିଲେଣି। ତ ମୁଁ ଯେତେବେଳେ ବାହାରିଲି ପିଲା କିଏ ବି ନାହାନ୍ତି କିନ୍ତୁ ମୁଁ ବି ସେ ଗାଁକୁ ରାସ୍ତା ଦେ ଦେଖି ନାହିଁ ସେଦିନ ଆମକୁ ଗୋଟେ ନୂଆ ଗାଁକୁ ଯିବାର ଥିଲା ସେ ଗାଁ ସେଇଠୁ ଗୋଟେ ଚାରି କିଲମିଟର ପାଖାପାଖି ତ ମତେ ମୁଁ ଯେ ଯେତେବେଳେ ବାହାରିଲି ଭାବିଲି ହଁ କାଳେ ପିଲା ଆଗରେ ଯାଉଥିବେ ତ ମୁଁ ମିଶିଯିବି। କିନ୍ତୁ ବହୁତ ବାଟ ଯେ ଗଲି ପାଇଲିନି। ଯେତେବେଳେ ଗାଁଟା ସରିଗଲା ପ୍ରଥମ ଗାଁଟା ତ ସେଇ ପ୍ରଥମ ଗାଁ ସହିତ ଆମେ ଯେହେତୁ ମିଶିକି ରହୁଚୁ ତ ସେମାନେ ମତେ କଣ ପଚାରିଲେ ଆଉ ମ୍ୟାଡାମ୍ ଆପଣ ପ ମାନେ ଆପଣ ରହିଗଲେ କି ଆପଣଙ୍କ ପିଲା ତ କେତେବେଳୁ ଗଲେଣି। ମୁଁ କହିଲି ହଁ ଟିକେ କାମ ରହିଯାଇଥିଲା ତ ରହିଗଲି ମୁଁ ତ ଯାଇପାରିଲିନି। ତାଙ୍କୁ ଏୟା ଯେତେବେଳେ କହିଲେ ମୁଁ ପୁଣି କଲ୍ କଲି ଆମ ପିଲାଙ୍କୁ ଜେ ଆପଣ କୋଉଠ ସବୁ ତମେମାନେ ସବୁ ରହିଲଣି? ନା ନାଇଁ ଦିଦି ଆମେ ପଳେଇ ଆସିଲୁଣି ଆଉ ଯେହେତୁ ମାନେ ଏ ରାସ୍ତା ବି ଆମେ ଜାଣିପାରୁନୁ ତ ଆମେ ଯଦି ତମକୁ ୱେଟ୍ କରିବୁ ଆମକୁ ବି ଯିଏ ରାସ୍ତା ଦେଖଉଛନ୍ତି ସେ ପୁରା ଆଗେରେ ଗଲେଣି ଆମେ ତାଙ୍କ ପଛେ ପଛେ ଚାଲିଚୁ। ନହେଲେ ଆମେ ବି ରାସ୍ତା ଜାଣିପାରିବୁନି ହଜିଯିବୁ ଜଙ୍ଗଲ ଭିତରେ। ମାନେ ବିଶ୍ଵାସ କରନ୍ତୁ ସେମାନଙ୍କ କଥା ଶୁଣିକି ମୁଁ ପୁରା ଛାନିଆ। ମୁଁ କହିଲି ଏତେ ଜଙ୍ଗଲ ରାସ୍ତାରେ ଯଦି ଏମାନେ ଯେତେ ଗ୍ରୁପ ହେଇକି ଯଦି ଏମାନେ କହୁଚନ୍ତି ହଜିଯିବୁ ଦଳ ହେଇକି ମୁଁ ଏକୁଟିଆ ମୁଁ ଯିବି କୁଆଡେ ଜଙ୍ଗଲ ଭିତରେ। ମୁଁ ପୁରା ଡରିଗଲି ତାପରେ ଗୋଟେ ଲୋକଟେ ଏମିତି ମାନେ ସେ ଲୋକଟା ବେଶୀ ନାଇ ସତେଇଶି ଅଠେଇଶି ବର୍ଷ ଭିତରେ ଗୋଟେ ପୁଅ ପିଲା। ଭାବନ୍ତୁ ଜଣେ ଯୁବକ ମାନେ ସିଏ ହିଁ ମତେ ଆସିକି କହିଲା ମ୍ୟାଡାମ୍ ଆପଣ ଯିବେ କିି ମୁଁ ଆପଣଙ୍କ ରାସ୍ତା ମାନେ ଗାଁରେ ସେଇ ପାଖାପାଖି ଛାଡିଦେବି ବୋଲି ମୋତେ କହିଲା। ମୁଁ କହିଲି ହଉ ଠିକ୍ ଅଛି। ତ ପ୍ରଥମେ ଯେହେତୁ ଆଜିକାଲିକା ଯୋଉ ଘଟଣା ଗୁଡା ଘଟୁଚି ମୋ ମାଇଣ୍ଡିକୁୁ ତ ନିହାତି ଆସିବ। ତ ମତେ ଟିକେ ଟିକେ ଡର ବି ଲା ଗିଲା ଯେ କିଛି କାଳେ ହେଇଯିବ କି କିଛି ମୋ ସହିତ ଭୁଲ ହବନି ତ ଆଉ। ମୁଁ ଯଦି ମାନେ ଏକୁଟିଆ କାହିଁକି ନା ସେ ନିଷ୍ପତି ନଉଛି ହୁଏ ତ ମୁଁ ଯଦି ସେଇଠୁ ମୁଁ ସେ କ୍ୟାମ୍ପକୁ ଫେରିଯିବି ମତେ କିଏ ଗାଳି କରିବେନି କାହିଁକି ନା ଯେହେତୁ ମୁଁ ଏକୁଟିଆ ହେଇଗଲି ତ ମୁଁ ଯାଇପାରିବିନି ନା। ଏହିଭଳି ହିଁ ହେଇଗଲା। ମାନେ ବିଶ୍ଵାସ କରିବେନି ସେ ତଥାପି ମୁଁ କହିଲି ଯାହା ହବ ଭଗବାନଙ୍କ ଉପରେ ଗୋଟେ ବିଶ୍ଵାସ ବି ଥାଏ। କର୍ମ କରିଚାଲ ତା ସହିତ ଭଗବାନଙ୍କ ଉପରେ ମଧ୍ୟ ଭରସା ବି ରଖିଥାଅ। ତ ସେଇଭଳିଆ ମୁଁ ଭଗବାନଙ୍କୁ ଡାକି କହିଲି ପ୍ରଭୁ ଯାହା ହବ ଏଇଥିରୁ ହିଁ ଜଣା ପଡିବ ଯେ ଏ ଗାଁର ଲୋକ କେମିତିଆ। ମୁଁ ନିଜେ ହିଁ ସେଇଠି ଏମାନଙ୍କୁ ଗୋଟେ ମାନେ ରବର ଷ୍ଟାମ୍ପ ତ ଦେଇପାରିବିନି ଗୋଟେ ପରିଚୟ ଦେଇପାରିବି ଯେ ଏ ଗାଁର ଲୋକ ବହୁତ ଭଲ ଆଉ ବହୁତ ଆତ୍ମୀୟ ସୋଜନ ବୋଲି। ମୁଁ ଯେତେବେଳେ ସେ ଲୋକଟା ସହିତ ଭରସା କରିକି ମୁଁ ଯାଇଚି। ମୁଁ କହିଲି ହଉ ଠିକ୍ ଅଛି ଚାଲନ୍ତୁ ମୋତେ କିଛି ଡାଟା ଆଣିବାର ଅଛି ତଥ୍ୟ ଆଣିବାର ଅଛି ସେ ଗାଁର। ତ ମତେ ବି ଯିବାକୁ ପଡିବ ମୁଁ ଟି ଡେ ଡେରି ହେଇଚି ବୋଲି ରହିଲେ ହବନି। ମତେ ଯଦି ଆପଣ ସାହାଯ୍ୟ କରିବେ ବଡ କଥା। ତ ମୁଁ ସେ ଲୋକ ସହିତ ଯାଉଥାଏ ସେ ମୋ ଆଘେ ଆଘେ ମୁଁ ତା ପଛେ ପଛେ ସେ ମୋ ଆଗେ ଆଗେ ମୁଁ ତା ପଛେ ପଛେ। ମାନେ ଧୀରେ ଧୀରେ ଯେତେବେଳେ ବିଲ ସରିଗଲା କ୍ଷେତ ଯେତେବେଳେ ତ ତାପରେ ଜଙ୍ଗଲଟା ଷ୍ଟାର୍ଟ ହେଲା ସେଇଠି କିଏ ଲୋକ ଦେଖା ଯାଉନାହାନ୍ତି। ବିଶ୍ଵାସ କରିବେନି ମାନେ ଗୋଟେ ଜଙ୍ଗଲ ସରିଗଲାଣି ଆଉ ଗୋଟେ ଜଙ୍ଗଲ ମାନେ ମୁଁ ତାକୁ ଓଲଟା ପଚାରୁଚି। ଆଉ ସିଏ ବି ମୋତେ ତାଆଡୁ ସେ ଭାବୁଚି କାଳେ ମୁଁ ତାକୁ ଡରିକି ସେମିତି କହୁଚି ମ୍ୟାଡାମ୍ ଆପଣ ଡରନ୍ତୁନି। ଆଉ ଜଙ୍ଗଲ ମାନେ ଭିତରେ ଏବେ ହିଁ ଦି ତିନିଟା ଜଙ୍ଗଲ ପଡିବ ତାପରେ ଆମେ ସେ ଗାଁରେ ପହଞ୍ଚିଯିବା। ଯେହେତୁ ଆପଣ ମାନେ ସହରରେ ରହୁଚନ୍ତି ତ ଆପଣକୁ ଟିକେ କଷ୍ ହବ ଧୀରେ ଧୀରେ ଆସନ୍ତୁ କିଛି କଥା ନାହିଁ ସିଏ ତା ନିଜ ଆଡୁ ମତେ ଆଶ୍ୱାସନା ଦଉଛି। ତଥାପି ବି ମାନେ ମଣିଷ ମନ ନା ତ ମତେ ତ ଡର ବି ଲାଗୁଥାଏ ଯେ ତ ମୁଁ ଝିଅ ପିଲାଟା ଏକୁଟିଆ ବି ଅଛି। ମୋ ସଙ୍ଗେ ଆଉ କି ଝିଅ ନାହାନ୍ତି କି ପୁଅ ନାହାନ୍ତି। ମୁଁ ତାଙ୍କୁ କହୁଛି ଆଉ କାହିଁ ସତରେ ଆସିବ ତ ସତରେ। ଆଉ ବିଶ୍ଵାସ କରନ୍ତୁ ଏମିତି ଡରିକି ମୁଁ ଯାଇଛି କିନ୍ତୁ ସେ ମତେ ଯେତିକି ପ୍ରକାର ସାହସ ବି ମୋତେ ସେ ଦେଇ କିଛି ନାଇଁ କିଛି ହବନି। ଏଇଠି କିଛି ବି ସେମିତି ବାଘ ଭାଲୁ ନାହାନ୍ତି ଇଏ ସେ ନାହାନ୍ତି ସେ ମତେ ଏଇ ଟାଇପର କହିକି ମାନେ ବିଶ୍ଵାସ କରନ୍ତୁ ଯେତେବେଳେ ତିନିଟା ଜଙ୍ଗଲ ସରିଗଲା ତ ଆମେ ଗାଁରେ ଯେତେବେଳେ ଗୋଟେ ଚାଳ ଘର ଦୂରରୁ ଦେଖାଗଲା ସେ ମୋତେ କହୁଛି ଦେଖନ୍ତୁ ସେଇ ଦୂରଟା ଅଛି। ଘର ମାନେ ଚାଳ ଘର ତ ମାନେ ମୁଁ ଏତେ ଛାନିଆ ମୁଁ ମାନେ କହିଲି ହେ ପ୍ରଭୁ ସତରେ ମତେ ଏତେ ସୁନ୍ଦର ସେ ଯେମିତି ଭଗବାନଙ୍କ ରୂପେ ଗୋଟେ ମଣିଷ ମତେ ଆସିିକ ସେ ସାହାଯ୍ୟ ଯୋଉ କରିଛି।
ଯାହା କହିଲେ ଯାହା କହିଲେ ଆଜିକା ଆଜିକା ଦୁନିଆରେ ମାନେ କଣ କହିଲେ ନିଜର ବାପା ଭାଇଙ୍କୁ ଛାଡ଼ିଦେଲେ ମାନେ ନିଜ ରିଲେଟିଭ ବି କେଉଁ ପୁଅକୁ ଭରସା କରାଯାଇ ପାରିବନି। ଗୋଟେ ଗାଁର ଜଣେ ପିଲା ତ ତମେ ଯଦି ମାନେ ରାତିରେ ପୁଣି ଏତେ ଜଙ୍ଗଲ ଦେଇକି ଆସିଛ ମାନେ
ନା ମୁଁ ରାତିରେ ଯାଇନି ରାତି ଯାଇନି ମାନେ ସେଇ ସକାଳ ଦଶଟା ଏଗାରଟାରେ କିନ୍ତୁ ଜଙ୍ଗଲ ଭିତରେ ଯିବାଟା ମୋ ପାଇଁ ତ କଷ୍ଟକର ଥିଲା। ଯେହେତୁ ମୁଁ ସେ ଇଏ ବି ମୋ ପାଇଁ ହଁ ନୂଆ।
ସେଇ ସେଇ ମାନେ ତୁମ ସାହସକୁ ମାନିବାକୁ ପଡ଼ିବ। ଆଉ ତାପରେ ସେ ପୁଅଟାକୁ ବି ମାନେ ଧନ୍ୟବାଦ ଯେ ସିଏ ଆଜିକା ଡେଟରେ ଲୋକଙ୍କର ଏତେ ଏତେ ମାନେ ଖରାପ ଚିନ୍ତାଧାରା ରହିବା ରହୁଛି କିନ୍ତୁ ସିଏ ଜଣେ ଏତେ ମାନେ ସାହାଯ୍ୟ ମନୋବୃତ୍ତିରେ ଆସିକି ତମକୁ ନେଇକି ଗୋଟେ ଜାଗାରୁ ଗୋଟେ ଜାଗାରେ ପହଞ୍ଚାଇଥିଲା ମାନେ ମାନେ ଏଇଟା ତ କଣ କହିବେ ଆଉ ମାନେ
ଖନ୍ତୁ ତା ପରଠୁ ମୋର ବିଶ୍ୱାସ ବହୁତ ବଢିଗଲା
ହଁ ନା ନା ନବ ମାନେ ମତେ ତ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଜି ବି ଏଭଳିଆ ଅଛନ୍ତି ପୁଣି ଗୋଟେ ଯୁବକ କହୁଛନ୍ତି।
ନାଇଁ ସତରେ ଯୁବକ ସିଏ ବୋଲି ନାଇଁ ତାଙ୍କ ଗାଁର ସମସ୍ତେ ଆମେ ଯେତେବେଳେ ବି ଆସିଥିଲୁ ବାର ଦିନ ପରେ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ପଡିଥିଲେ ମାନେ ମିଳିଥିଲା ଆମକୁ ଯେ ଆମେ ସେମାନଙ୍କୁ ଛାଡିକି ଯାଉଛୁ ବହୁତ ପ୍ରକାର କାନ୍ଦିଥିଲେ ସମସ୍ତେ ଆମେ କହିଲୁ ନା ପୁଣି ଆସିବ ସତରେ ମାନେ ଗ୍ରାମାଞ୍ଚଳର ର ମାନେ ସେଇ ଆତ୍ମୀୟ ସଜନତା ବହୁତ ଖୁସି ଲାଗିଲା ଆମକୁ ଦେଖିକି।
କଣ କହିଲେ ଶୁଣିକି ତ ବହୁତ ଭଲ ଲାଗିଲା ମତେ
ନିହାତି ମତେ ବି ବହୁତ ଖୁସି ଲାଗିଲା ମୋ ଅନୁଭୂତି ବି ଆପଣଙ୍କୁ କହି ମତେ ସେ ମଧ୍ୟ ବହୁତ
ହଁ ହଁ ଧନ୍ୟବାଦ